ହ୍ୟାଲୋ ହଁ, ଭାଇ ନମସ୍କାର।
ଭାଇ ନମସ୍କାର, ଜୟ ଜଗନ୍ନାଥ ଭାଇ।
ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥ ଗାମୀ ଭବ ତୁମେ। ଆଉ କଣ ଚାଲିଛି ଭାଇ ହାଲ ଚାଲ ସବୁ କୁହ ତମର?
ଉଆ, ଏଇ ଆମ ଇଆଡେ ତ ବର୍ଷା ହଉଛି ଆପଣ ଜାଣିଥିବେ ବର୍ଷା ଦିନ ଆସ
ହଁ ବର୍ଷା ଦିନ ତ ହଉଛି ଶିରା ସା-ଲଘୁଚାପ ତ ସବୁଆଡେ ହଉଛି ଆଉ ତମ ସିଆଡ଼େ ନୁହଁ ସବୁଆଡେ ହଉଛି।
ହୁଁ ପୁରା ଓଡିଶା ସାରା ହଉଛି ଏବେ ଲଘୁଚାପରେ ବର୍ଷା। ତ ସେଥିଲାଗି କଣ ଆଉ କରିବୁ ଘରୁ ତ ବାହାରି ହଉନି। କାଲି ରାତିରେ ସେ ସାନ ଭାଇ ଜଣେ ମା ମାଛ ଫାଛ ଧରିଥିଲା। ଏଇ ଯୋଉ ଗାଡିଆରୁ ଉଠିକି ଆସନ୍ତି ନଈରୁ ଉଠିକି ଆସନ୍ତି। ସେଇ ମାଛ ବାଛ ଧରିଥିଲା ହେଇ ଏବେ ସେଇଥିରୁ ଶେଉଳ ମାଗୁର କଉ ଏଇଗୁଡା ସବୁ ଧରିଥିଲେ ସେଇଥିରୁ ଏବେ ଖାଉଥିଲୁ। ଖାଇକି ଜଷ୍ଟ ଆସିଲି ତ ଆପଣ କଲ କଲେ କଥା ହେଲି ଆଉ। ଆପଣ କଣ ଖାଇଥିଲେ?
ଭାଇ ମୁଁ ତ ଯୋଉ ସକାଳେ ଯୋଉ ବର୍ଷା ଫାର୍ଷା ହେଇଥିଲା ଯୋଉ ମାଛ ଉଠୁଥିଲେ
ହଁ।
ସେ ମାଛ ଦିଟା ବାଳିଆ ମାଛ ଦିଟା ଧରିଥିଲେ।
ହୁଁ।
ହୁଁ ପାଖାପାଖି ହାରାହାରି, ଦି ତିନି କେଜି ଭଳିଆ ହବ। ଦିଟା ଙ୍କ ମାଛ ମିଶିକିରି। ତିନି କେଜି ଭଳିଆ ମାଛ ହବ। ସେଟାକୁ ଧରିକି ଆଣିଥିଲେ ବୋଉଙ୍କୁ, ବୋଉ ଦେଇ ବୋଉଙ୍କୁ ଦେଲି ବୋଉ ମାଛ ଟାକୁ ମାନେ କାଟିକି ବାଛା ବୁଛି କରିକି ଧୁଆ ଧୁଇ କରିକି ଭାଜିକିରି ତରକାରି କରିଥିଲେ ଆଉ। ବୋହୁତ୍ ଟେଷ୍ଟି ମାନେ ବୋହୁତ୍ ବଢିଆ ଲାଗୁଥିଲା। ଫାଷ୍ଟ କ୍ଲାସ ହେଇଥିଲା ମାଛ ତରକାରୀଟା।
ଦେଶୀ ମାଛ ତ ଭଲ ଲାଗିବ ସ୍ଵାଦ ତ ଭଲ ଲାଗିବ।
ସେ ଉ ଇଏ ସବୁ ଗଡିଆ ମାଛ ନୁହ ବାଳିଆ ମାଛ। ବାଳିଆ ମାଛ ମାନେ କଣ ନଈରୁ ସବୁ ଉଠି ଆସିଛନ୍ତି। ଧଳା ମାଛ ନା ସେ ବଢିଆ ଲା-ଲାଗିଲା। ଖାଇବାକୁ ବହୁତ ବା ଟେଷ୍ଟି ବଢିଆ ଲାଗିଲା।
ବୁଝିଲି ବୁଝିଲି ଆଜ୍ଞା। ଭଲ ଯାହା ହ ଭଲ ଖାଦ୍ୟ ଖାଇଲେ ଭଲ ହେଲା। ଆଉ ଏଇନା କଣ ଶୁଆସୁଇ କରିବେ ନା କଣ? କୁଆଡ଼େ ଯିବେ ବୁଲିବାକୁ?
ନାଇଁ ପାଗରେ ତ ଦେଖୁଛନ୍ତି ଏମିତି ଆଉ କୁଆଡେ ଯିବୁ। ଏଇ ବସିଚୁ ଏଇ ଠାକୁରଙ୍କ ପାଖରେ ସାମ୍ନାରେ ବସିଛୁ ଟୁପ ଟୁପ ବର୍ଷା ହଉଛି। ଯେହେତୁ ଏଠି ବର ଗଛ ଓସ୍ତ ଗଛ ଅ
ହୁଁ ହୁଁ।
ହେ ଥିଡା ତା ତଳେ ଆମେ ବସିଛୁ।
ଆଉ ଟିକେ ଟାସ ଫାସ ଖେଳିଦବା କି ଆଜି ନା କଣ କହୁଛନ୍ତି ଆପଣ?
ଆପଣ ଯଦି ଚାହିଁବେେ ବ ଭଲ ହୁଅନ୍ତା ମୁଁ ସେଥିପାଇଁ ବି ଫୋନ କରୁଥିଲି ତାସ ଖେଳିବା ପାଇଁ ଆପଣଙ୍କୁ।
ଆଜ୍ଞା। ତ ତାସ ଟିକେ ଯଦି ଖେଳି ଦିଅନ୍ତେ, କାହିଁକି ନା ମୁଁ ତ ଖାଇ ସାରିଲିଣି। ତିନିଟା ବାଜିଲାଣି ତିନିଟା ବାଜିଲାଣି ଏନା ଏଇ କଲଟେ ସରିଲା ପରେ ଆମେ ଟିକେ ତାସ ଟା ଯଦି ପକେଇଦବା।
ବଢିଆ ହୁଅନ୍ତା, ହୁଁ ଏଞ୍ଜୟ ବି କିଛି ଆମର ଟିକେ ମଜା ମସ୍ତି ଟିକେ ହେଇଯାଆନ୍ତା ଆଉ।
ହଁ ସେଇ ତ ମୁଁ କହୁଛି ତ ତାସ ଟା ଆମେ ଖେଳିଦବା ମତେ ଲାଗୁଛି ଟିକେ କାହିଁକି ନା ଟିକେ ଉଁ ଆମ ମୁଣ୍ଡ ଭିତର ଟା ବହୁତ ଜାମ୍ ହେଇଗଲାଣି ଟିକେ ତାସ ଟେ ଖେଳିଦେଲେ ହବ। ସଙ୍ଗୁଳି ଅଛନ୍ତି?
ସଙ୍ଗୁଳି ନାହିଁ ସେ ଭଡ଼ାରେ ଯାଇଛନ୍ତି ଧବଳେଶ୍ଵର।
ଶଙ୍କୁଳି ଧବଳେଶ୍ୱର ପୀଠ ଯାଇଛନ୍ତି? ତାହେଲେ ତାହେଲେ ଆଉ ଖେଳିବାକୁ ପିଲା କାଆନ୍ତି ଆପଣ ମୁଁ ଆଉ କିଏ?
ଜଗନ ଅଛନ୍ତି, ତମେ, ମୁଁ, ଆଉ ଦେବନ କୁ ଡାକିଦେ ଖେଳି ପାରିବୁ, ନହେଲେ ମୋ ମନା ଭାଇ ବି ଅଛି ଖେଳିପାରିବୁ କିଛି କଥା ନାହିଁ।
ଅ ମନ ଭାଇକି ଡାକିଦେବେ କାହିଁକିନା ଦେବନ କିଏ ଦେବନ କୋଉ ଦେବନ କଥା କହୁଛ ମନୁଆ ନାତି?
ହଁ ହଁ ମନୁଆ ନାତି। ନାଇଁ ତାକୁ କାହିଁ ଡାକିବା ଯୋଉ ମୁଁ ମନୁଆ ଭାଇକି ଡାକ ଦେଲେ ସାଙ୍ଗ ହେଇକି ବସିିକି ଖେଳନ୍ତେ ଆଉ କଣ ଯୋଉ ବିଲ ଖବର କଣ କୁହ? ବିଲରେ କଣ କେମିତି ପାଣି ଫାଣି ଜୋର ହେଇଯାଇଛି ନା ନାଇଁ କେମିତି କଣ ଫସଲ ଟା ହବ ସବୁ ବୁଝିଛନ୍ତି ନା?
କଣ ମୁଁ ଆଉ କହିବି ବିଲରେ ତ ପାଣି ଅଛି ବୁଝୁଛନ୍ତି ବିଲ ପୁରା ଉବୁଡୁବୁ।
ଗୁଡୁବୁ ହୁଁ।
ଆଉ ମୋର ତ ଗୋଟେ ଝିଅ ପିଲା ଟେ ମେସେଜ କଲାଣି ମୁଁ ଆ ପରେ ତ ତାଙ୍କ ସହିତ କଥା ଥାଇପାରେ ମତେ ଲାଗୁଛି, ବୁଝୁଛନ୍ତି ତ ମୁଁ ଆଉ କଣ ଖେଳିବି? ନାଇଁ ଖେଳିବାକୁ ତ ଯିବି ଖେଳିବି କିନ୍ତୁ ତାଙ୍କ ସହିତ ଟିକେ କଥା ହେବି ଆଉ ବୁଝୁଛନ୍ତି।
ହଁ ତ ହଁ ହଁ।
ଖେଳୁଥିବିି ଖେଳ ବାଟରେ ମୁଁ କଥା ହେବି କଥା ବାଟରେ ବୁଝୁଛନ୍ତି।
ଆଁ ସେଟା ବି ଚଳିବ। ହୁଁ ଏବେ ଯୋଉ ବର୍ଷା ଯୋଉ ହଉଛି ନା। ସେ ବର୍ଷାରେ ବହୁତ ଜାମୁକୋଳିଉରା ପାଚିଛି ବଢିଆ ସୁନ୍ଦର ଦେଖା ହଉଛି ଗଛ ଗୁରା।
ଆଜ୍ଞା ଆପଣ ଜାମୁ କୋଳି ଖାଆନ୍ତି?
ହଁ ମତେ ବହୁତ ବଢିଆ ଲାଗେ। ବହୁ ଜାମୁ କୋଳି ବହୁତ ତା ପ୍ରକୃତି ଟା ବହୁତ ସୁନ୍ଦର କି ସୁନ୍ଦର ସୁନ୍ଦର କୋଳି ଫଳିଛି ଦେଖିଲେ। ତମକୁ ଆପା ପ ଲୋଭେଇବ ତମେ ପୁରା ଦେଖିଲେ।
ହଁ ମୋତେ ତ ଜାମୁକୋଳି ବହୁତ ଭଲ ଲାଗେ ଆଉ କଣ କି ମୁଁ ହଉଛି କଣ ଜାମୁକୋଳି ବହୁତ ଖାଏ, ଖାଏ କଣ ମାନେ ମତେ ତ ମାନେ ଗଛ ଚଢିପାରେ ନା ସେ ଯିଏ ଦିଅନ୍ତି ମତେ ଲାଗେ ଖାଇଲା ପରେ ଯେମିତି ପାଟି ପୁରା ନେଳିଆ ନେଳିଆ ହେଇଯାଏ ବୁଝିଛନ୍ତି?
ହଁ ଆମେ ତ ଖାଇବାକୁ ଆମକୁ ତ ପାଟିକି ଭଲ ଲାଗେ ବି ଲେକିନ ଡାଇବେଟି ଡାଇବେଟିସ୍ ଲୋକଙ୍କ ପାଇଁ ବହୁତ ବଢ଼ିଆ ଡାଇବେଟିସ୍ ଲୋକ ଯଦି ଦେ କିଏ ମାନେ ସାଙ୍ଗେ ସାଙ୍ଗେ ମାଗି ନେଇଯିବେ କହିବେ ଦିଅ ମତେ ଦିଟା ଦିଅ ମୁଁ ଖାଇବି। ବୁଝିିଲକି?
ଓ ହଁ।
ହଁ ମୁଁ ଏଇ କାଲି ତୋଳିକି ନେଇଥିଲି ବଡ଼ବାପା ନେଲେ ଖାଇଲେ କହିଲେ ଦେଖିଆ ଜାମୁକୋଳି କେମିତି ଲାଗୁଚି ମିଠା କେବେ ଖାନ୍ତିନି ସେ ବି ଟିକେ ମି ଇଠା ଲାଗୁଥିଲା, ହେ ନାହି ଏଗୁଡା ଔଷଧୀୟ ଜିନିଷ ନା ଜାମୁକୋଳିଟା। ସେଇଥିପାଇଁ ନେଇକି ମୋଠୁ ଦିଟା ଖାଇଲେ।
ବୁଝିଲି ଆଜ୍ଞା ବୁଝିଲି ଆଉ ଆପଣ କଣ ଆମିଷ ଖା ଖାଇଲେ ଆପଣ ଆଜି ଆମ ଆପଣ ସବୁବେଳେ ଆମିଷ ଖାଆନ୍ତି ନା ଏମିତି କେତେ?
ନାଇଁ ନାଇଁ ନାଇଁ ଆମର ବାରରେ ମୁଁ ରବିବାର ଖାଏ। ଶୁକ୍ରବାର ଖାଏ ଆଉ ବୁଧବାର ଖାଏ ଏଇ ତିନିଟା ବାର ଖାଏ। ଆଉ ଗୁରୁବାର ବି ଖାଏ ଆଉ କିନ୍ତୁ ସୋମବାର ଶନିବାର ମଙ୍ଗଳବାର ଖାଏ ନାହିଁ।
ଆଜ୍ଞା ବୁଝିଲି କାହିଁକି ଖାଆନ୍ତିନି କାହିଁକି ଆପଣ ଏମିତି କାହିଁକି ବାରରେ ଖାଇବେ ଅବାରରେ
ନାଇଁ ମୋର ଗୋଟା ଫାଷ୍ଟ ଶୁଣନ୍ତୁ ସୋମବାରଟା ହେଲା ମୋ ବୋଲ ବମ୍ ଯାଏ ଯେହେତୁ ମୁଁ ସୋମବାର ଟା ମାନେ। ଶନିବାରେ ଯେହେତୁ ତୁ ଆମ ଘରେ ସେଇଟା ପୂଜା ମୋ ମାନେ ଶନିଶ୍ଚରଙ୍କର ଯୋଉ ଇଏ କରିଚନ୍ତି ପଚିଶ ଯିଏ କରିଚନ୍ତି ସିଏ ହେଲା ମୋ ଜେଜ କାହିଁକିନା ଏମିତିକି ଆମ ଘରେ ବି ଶନିବାର ଖାଆନ୍ତିନି।
ବୁଝିଲି ଆଜ୍ଞା।
ହଁ ସେ ଯୋଉ ଆଉ ତାପରେ ଯୋଉ ମଙ୍ଗଳବାର ଟା ଯୋଉ ରହୁନି କି ଆମର ମଙ୍ଗଳବାର ଟା ମୁଁ ଯୋଉ ଜାଗାରେ ଯୋଉ ଡିଉଟି କରୁଚି ସେଠି ପ୍ରାୟ ଲୋକ ଖାଆନ୍ତିନି ମଙ୍ଗ ଗଳବାରେ ଟୋଟାଲି ଆଇଁଷୁ ହିଁ ପଶେନା ସେଥିପାଇଁ ମୁଁ ସେଠି ରହି ରହି ମତେ ସେଟାକୁ ଛାଡ଼ିବାକୁ ପଡ଼ିଲା ଆଉ।
ଆଜ୍ଞା ଆଜ୍ଞା ମୁଁ ବୁଝିଲି ଆପଣଙ୍କ କଥା ବୁଝିପାରୁଚି। ଅ ତାହେଲେ ଏ କଥା ତାହେଲେ ନା କି। ତାହେଲେ ଏମିତି କଥା ହଁ ସେଇଟା ବି ଠିକ କଥା କିଛି ନାହିଁ ନ ଖାଇଲେ ବି ଚଳିବ ଭଲ। ଆଉ ଭାଇ ଆଉ ଇଏ ଆ ଆଜ୍ଞା
କଣ କହିଲେ କହୁନାହାନ୍ତି କୁହନ୍ତୁ।
ନାଇଁ ଭାଇ ମୁଁ କହୁଥିଲି ଆପଣ ଯୋଉ କୁଆଡେ ବୁଲାବୁଲି କରିବାକୁ କହୁଥିଲେ ପୁରୀ ପୁରୀ ଯିବାକୁ କହୁଥିଲେ ମଝିରେ ବୁଝୁଚନ୍ତି
ହଁ କଣ ଆପଣ ଯଦି କହିବେ ଯୋଉ ଦିନ କହିବେ ସେଦିନକୁ ଇଏ କରିଦବା କିଛି କଥା ନାଇଁ ଯିବା ବୁଲିିବାଲି କି ଯୋଉଟା ତୀର୍ଥ ବୁଲିକି ପଳେଇଆସିବା ପୁରୀ ଜଗନ୍ନାଥ ମନ୍ଦିର ଯାଇ ଜଗନ୍ନାଥ ଆମର ଡୋରି ଲାଗିଲେ କେତେବେଳେ ପୁରୀ ଜଗାଙ୍କ ଡୋରି ଯେତେବେଳେ ଲାଗିବା ସାଙ୍ଗେ ସାଙ୍ଗେ ବାହାରିଯିବା ପୁରୀ ଆମେ।
ହଁ ଦେଖନ୍ତୁ ଆପ୍ କଣ ଆପଣ ଜଗାଙ୍କ ଡୋରି ଆମକୁ କହିଥିଲେ ତା ଭିତରେ ଆପଣ ଦି ଥର ତିନି ଥର ଯାଇସାରିଲେଣି।
ହୁଁ ଆଉ କଣ କରିବି ମୋ ଡୋରି ଲାଗିଲା ମାନେ ମୁଁ ଜଗାଙ୍କ ବିନା ମୁଁ ରହିପାରିବିନି ଜଗା ମୋ ଭଗବାନ। ଜଗା ମତେ ହାତ ଠାରି ଡାକୁଚନ୍ତି ଆସେ ମୋ ପାଖକୁ ମୁଁ ଯାଉଚି ତାଙ୍କ ପାଖକୁ ଆଉ କିଛି କହିବି ଆଉ କଣ କରିବି
କଣ ଆମେ ସେମିତି ଆପଣଙ୍କ ବାଗେ ଏତେ ପୁଣ୍ୟ କରନୁ ନା।
ନାଇଁ ଡୋରି ଡୋରି ଲାଗିବା ଟା ଦରକାର। ଯେହେତୁ ଡୋରି ଲାଗୁଚି ବୋଲି ମୁଁ ଯାଇପାରୁଚି ତମ ଡୋରି ଲାଗିଲେ ତମେ ଅଟୋମେଟିକ ଯିବ। ଏ ମାନେ ଯେ-ଯୋ-ଯେମିତି ହେଲେ ଯିବ ତମେ ବୁଝୁଛ କି?
ଆଜ୍ଞା ମୁଁ ବୁଝିଲି ଯେ ସେଇତ ସେଇତ ଗୋଟେ କଥା ନା ଡୋରିଟା ଲାଗିବା ଦରକାର।
ଡୋରି ଲାଗିବ ଲାଗିବ ଲାଗିବ ଭଗବାନଙ୍କ ଉତି ଭଗବାନଙ୍କ ପ୍ରତି ବ ଅଶେଷ ଅଶେକେ ମାନେ ଭକ୍ତି ରହିବା ଦରକାର।
ଆଜ୍ଞା ସେଇ ତ ଆମର ବୋଧେ ଭକ୍ତିରେ ଟିକେ ଅବହେଳା ହଉଛି ସେଥିଲାଗି ଆମର
ନାଇଁ ନାଇଁ ଅବହେଳା ନାହି। ଟାଇମ ଅଛି ଭଗବାନ କଣ ଭଗବାନ କଣ ଜାଣି ନାହାନ୍ତି।
ହୁଁ ହୁଁ।
ମୁଁ ଯେ ସେତ ଭଳେ ଆସେ ସେ ସଦାବେଳେ ହାତରେ ଧରିକି ଜଗନ୍ନାଥ ହାତ କଣ ପାଇଁ ଏମିତି। ମାନେ ଯିଏ ଯିଏ ତ ଦେଖୁଚୁ ସିଏ ତ କୋହୁଚି ମତେ ସବୁବେଳେ କାହିଁ ଡାକୁଚି। ଯିଏ ତ ଦେଖୁଛି ସିଏ ତ କହୁଛି ମତେ ସବୁବେଳେ କାହିଁ ସେ ଡାକୁଛି। କଣ ପାଇଁ ଜଗନ୍ନାଥ ସବୁବେଳେ ପାଇଁ ସମସ୍ତଙ୍କୁ ଡାକୁଛନ୍ତି ପାଖକୁ ମତେ ଆ ଥରେ ଦେଖିକି ଯା। ଆଖିଟା ପାଇଛନ୍ତି କେମିତି ଯିଏ ତ ଦେଖୁଚି, ମତେ ତ ଦେଖୁଚି, ଯିଏ ବି ଦେଖୁଛି ମତେ ସେ କୋହୁଚି ମତେ ସିଏ ଦେଖୁଚି।
ଆଜ୍ଞା ମୁଁ ଆପଣଙ୍କ କଥା ବୁଝିଲି ଆଜ୍ଞା ମୁଁ ଆପଣଙ୍କ କଥା ବୁଝିପାରିଲି। ଦେଖାଯାଉ କଣ ହେଉଛି। ହୁଁ ଜଗା ଙ୍କ ଡୋରି କେମିତି ଲାଗୁଛି ନ ହେଲେ?
ଗଲେ ଫାଷ୍ଟ ଯିବା ସମୁଦ୍ରରେ ଗାଧେଇକିରି ପରିବର୍ତ୍ତନ ପୁରା ପରି ସଚ୍ଛ ହେଇକି ଠାକୁରଙ୍କ କତି କି ଆସିବା, ଦର୍ଶନ କରିବା ଠାକୁରଙ୍କୁ ଭଲ ସେ। ଭଲକି ଦର୍ଶନ କରିକି ଆମେ ଫେରେ ମଜାମସ୍ତି କରିକି ଆସିବା ଯେମତି ଯାଇଥିଲେ ସେମିତି ଆସିବା। ଠାକୁରଙ୍କ କତିରେ ଯିବା ଆମର ମନସ୍କାମନା କଣ ଥବ ଯାହା ଥବ ଠାକୁର ଠାକୁରଙ୍କ କତି ରେ ଜଣେଇବା ଏମିତି ଏମତି ଆମେ ଅଛେ ହଁ।
ଆଜ୍ଞା ମୁଁ ବୁଝିଲି ଆପଣଙ୍କ କଥା କହୁଛନ୍ତି। ମୁଁ ଚେଷ୍ଟା କରୁଛି ଯାହାହେଲେ ବି ଆପଣେ ଦେଖ ଥିବା ଏଇ ଆର ମାସରେ ଏଇ ମାସରେ ଯା ହେଲେ ବି ଟିକେ ଯିବା ଆଜ୍ଞା। କଥା ଗପିଇବା ର ଅଛି। ଆଉ କଣ କହିବି ଆଜି ମୁଁ କହୁଥିଲି ଆଜି ସନ୍ଧ୍ୟା ବେଳେ କୁଆଡେ ଯିବା କି? କୁଆଡେ ଟିକେ ବୁଲାବଲି କରି ଆସିବା ନା ନାଇଁ?
କନଫର୍ମ କହିଲେ ସବୁବେଳେ ପାଇଁ ଅଛି ପ୍ରସ୍ତୁତ ଅଛି। ଆପଣ ତମେ ଯେତେବେଳେ କହିବ ମତେ କାମରେ ବ୍ୟସ୍ତ ଆଜି ତମଠୁ ମୁଁ ଆଜି ତ ଯାଇନି ନା କାମରେ, କାହିଁକି ନା ଆଜି ବର୍ଷା ହଉଛି ପାଗଟା ଟିକେ ଖରାପ ଦେଲା ରେନିକୋର୍ଟ ଟା ନଥି ଥିଲା ଭାଇଙ୍କ ପାଖରେ ରହିଯାଇଛି ରେନିକୋଟ ଟା ମୁଁ ଆଜି ସେଥିପାଇଁ ଯାଇପାରିନି।
ଆଜ୍ଞା ମୁଁ ବୁଝିଲି ତାହେଲେ ଆପଣ ଯଦି ଆଜି କହିବେ ପାଗଟେ ଏମିତି ଅଛି। ତ ସନ୍ଧ୍ୟା ହେଲା ବେଳକୁ ଆମେ ଯଦି ଟିକେ ଯାଇପାରିବା
ହଁ।
ଯଦି ବର୍ଷା ଟେ ନହେଲା ତ କୁଆଡେ ଟିକେ ବୁଲିବାକୁ ପଳେଇବା ବୁଲିକି ପଳେଇ ଆସିବା।
ହଁ କହିବା ଯୁଆ ଯ ହଁ ଯିବା। ଚଣ୍ଡିଖୋଲ ଯାଇପାରେ କୁଆଡେ ଯିବା କୁହନ୍ତୁ।
ହଁ ଦେଖନ୍ତୁ ଚଣ୍ଡିଖୋଲରେ ଆପଣ ଜାଣିଥିବେ ଆପଣ ତ ସବୁବେଳେ ଚଣ୍ଡିଖୋଲରେ ରହୁଚନ୍ତି ଚଣ୍ଡିଖୋଲରେ କେମିତିଆ ବିରିୟାନୀ ଚଣ୍ଡି
ସେଠି ମୁଁ କାମ କରୁଛି ନା ମୋ ବାସସ୍ଥଳୀ କହିବାକୁ ଗଲେ। ସବୁ ଜାଗା ଦେଖିଛି ସବୁ କିଛି ବୁଲିଛି।
ସଖ ସକାଳୁ ଉଠିଲା ବେଳୁ ସନ୍ଧ୍ୟା ଶୋଇବା ଯାକେ ଆପଣ ସେଇ ଚଣ୍ଡିଖୋଲ ରେ ରହୁଛନ୍ତି ତ ସେଇ କଥା ମୁଁ କହୁଛି ଆପଣ ଯଦି ଟିକେ ଉଠା ମାନେ କହିବେ ଆଜି ଆଜି ସନ୍ଧ୍ୟା ବେଳକୁ ଆମେ ଟିକେ ଚଣ୍ଡିଖୋଲ ଯିବା ବୁଝୁଛନ୍ତି। ତ ସେଇ କଥା ଆପଣଙ୍କ ଉପରେ ଯାହାଠି ଆଜ୍ଞା ଆଉ ପକୋଡା ଫକୋଡା କଣ ଟିକେ ଖାଇବା? ବିରିୟାନୀ ଟିକେ ଖାଇବା, ତାପରେ ଆସିବା ଆଉ। ଆଜ୍ଞା ଆଉ ଅଛି ଯୋଉ କଣ କହିଲେ ଟିକେ ଥଣ୍ଡା ଟିକେ ପିଇବା ଆଇସ୍କ୍ରିମ୍ ଟିକେ ଖାଇବା ଆସିବା ଆଉ।
ହଁ ଥଣ୍ଡା ହେଇବ ସବୁ ବର୍ଷାରେ ଟିକେ ପାଗଟା ଯେତେ ଭଲ ଦବ ସେତ ତେ ଆମ ପାଇଁ ଭଲ ପାଗ ଉପରେ କ ତାନହେଲେ ଆଉ କେମତି ପାଗ ଯଦି ବର୍ଷା ହବ ଆଉ କଣ ଯାଇହବ କି ଆ ରେନିକଟ୍ ପିନ୍ଧିକି ଯାଇହବ ନା ଆଉ ଖାଇବାକୁୁ ବିରିଆନି।
ହଁ ସେଇଟା ତ କଥା ବୁଝୁଚନ୍ତି ସେଇ କଥା ଟା ମୁଁ କହୁଚି ଦେଖାଯାଉ। ବୁଝୁଚନ୍ତି କଣ କେମିତି ପାଗ ହଉଚି ସେଇ ସାରେ ଯିବା ଆଉ।
ଆପଣ ଟିକେ ଜଲଦି ଯଦି ଆସନ୍ତେ ଖେଳିବାକୁ ବହୁତ ଭଲ ହୁଅନ୍ତା।
ଆଜ୍ଞା ମୁଁ ପା ଏଇ ସନିକତିରେ ହେଲିଣି ଆପଣ କଣ ମତେ ଦେଖି ପାରୁନାହାନ୍ତି କି?
ହଁ ହଁ ଦେଖି ସାରିଲିଣି ତମେ ମୋ ପଛରେ ଆଉଚ ମୁଁ ଗପୁଚି ଏଇଠି ତମ ସହିତ ଆଉ କଣ କରିବି। ମୁଁ ଆଉ ଦେଖିନି।
ହଉ ଆଜ୍ଞା ତାହେଲେ ରଖୁଚି ଆଜ୍ଞା। ହଉ ଜୟ ଜଗନ୍ନାଥ।
ରଖଚି ଜୟ ଜଗନ୍ନାଥ।